ଆଉ, ହଁ ନମସ୍କାର, ଶୁଭିବନି କି ଆଉ। ତମେ ଗାଁରେ ରହୁଛ ସିନା ସେ ଯୋଉ ପାହାଡ ପର୍ବତ ଯାଇକି କୋଉ ଜାଗାରେ ଗୋଟେ ରହିକି ଯୋଉ ନେଟୱାର୍କଟା ଲଗଉଛ ମାନିବାକୁ ପଡିବ ଭାଇନା।
ଆମର ସବୁ ଜାଗା ଅଛି ନା ସେଟିଂ ଜାଗା କୋଉ
ହୁଁ ହୁଁ ହୁଁ କେମିତି ସେଟା କଣ? ମୁଁ ହଁ ହଁ ଗଛ ପାଖରେ ହଁ ହଁ ହଁ।
ସବୁ ଜାଗା ଅଛି, ସେଇ ଜାଗାରେ ପ୍ରବଳ ଗହଳି। ସେଇ ସବୁ ଜାଗା ସ୍ପଟ ସବୁ ଅଛି ନେଟୱର୍କ ପାଇଁ ସେ ଜାଗାକୁ ଟିକେ
ଥିବେ ନାଇଁ କି ସେ ଜାଗା ଉପରେ।
ହୁଁ ହୁଁ ହୁଁ ସେଇ ଜାଗାରେ ପ୍ରବଳ ଗହଳି, ଖରା କଣ ବର୍ଷା କଣ।
ପଡିଯାଉଛି, ମୁଁ ବି ଏମତି ବୋଧେ ଚାରି ବର୍ଷ ହେଇଯିବ ଚାରି ପାଞ୍ଚ ବର୍ଷ ହେଇଯିବ ମୁଁ ବି ଏମତି ଗୋଟେ ଗାଁ ଜାଗାରେ ଥିଲି ଆଉ, ମାନେ ନେଟୱାର୍କ ସେଠି ଟୁ ଜି ଆସୁଥିଲା। ଏ ପାହାଡ ଉପରେ କିନ୍ତୁ ଥ୍ରୀ ଜି ଆସିବାର। ଥ୍ରୀ ଜି ରେ ବି ଏମିତି ସ୍ପିଡ୍ ଚାଲିବାର ସେଇଠେ ନେଟୱାର୍କ ଆଉ ସେଇ ଟାଇମରେ। ଆଉ ଚାରି ପାଞ୍ଚ ବର୍ଷ ତଳର କଥା ବୋଲେ ୟୁଟ୍ୟୁବ ହେରିକା ପଳେଇ ଆଇଥିଲା ଭଲ। ସବୁ ୟୁଟ୍ୟୁବ ଉପରେ ପୁରା ପଢା ପଢି ସବୁ ଚାଲିଥିଲା ସବୁ।
ଆଚ୍ଛା।
ତ ଆମର ଏ ଆପଣଙ୍କ କଥାରୁ ସେଇଟା ମୋର ମନେ ପଡିଯାଉଛି ଆଉ। ସେଇ ଟାଇମର କଥା ଆଉ ପାହାଡ ଉପରେ ଯାଇକି ମାଙ୍କଡଙ୍କ ଭଳିଆ କୋଉ ଡାଳ ଉପରେ ହଁ କୋଉ ମୁଣ୍ଡିଆ ଉପରେ ଏମତି କୁଜା ପକେଇକି ଆମେ ବସିକି ଥିବୁ। ଧରିକି ପୁଣି ଥିବ ଗୋଟେ ଜାଗାଟାକୁ ପୁଣି। ହଁ ତମେ ହେଲେ ସେମିତି ରହୁଛ ନା କଣ?
ଆମର ବି ସେମିତି କରେଣ୍ଟ ପଳେଇଲା ମାନେ ନେଟୱାର୍କ ପଳେଇବ। ବେଳେ ବେଳେ ବର୍ଷା ପାଗରେ ତ କରେଣ୍ଟ ପଳେଇବ ମାନେ ନେଟୱାର୍କ ନାହିଁ ଦିଇ ଦିନ ଯାଏଁ କରେଣ୍ଟ ନଥିବ ନେଟୱାର୍କ ବି ନଥିବ କିଛି କାମ ହେଇପାରିବନି। ଆଉ ମୋବାଇଲ ଚାର୍ଜ ହେଇପାରିବନି କି ଯାହା ବି ଚାର୍ଜ ଥିବ ସେ ସବୁ ରିଲସ ଦେଖି ଦେଖି ସରିଯିବ ଆଉ।
ଓହୋ ଆଉ ଆମ ଅଞ୍ଚଳଟା ଆଉ କଣ ତମଠୁ ଆଉ କଣ ଅଲଗା କି। ବିଶ୍ୱାସ କରିବନି ଏବେ ଏଇଠି ଦଶ ଦିନ ତଳେ ଯାଇଥିଲି ପୁରୀ, ପୁରୀରେ ଏମିତି ବାତ୍ୟା ଆସିଲା ଆଉ ବର୍ଷା ଆସିଲା ଆଉ। ହେଲେ ମୁଁ ମୁଁ ଏପଟରେ ଏପଟରେ ଆମର ବୁଦ୍ଧି ଅଛି ନା କନ୍ଧମାଳରେ ସାଇଲା ବୋଲି ଦିଇ ଦିନ ଶେଷ।
ହୁଁ।
ପବନର ବେଗକୁ ଦେଖି ଆମେ ଅନୁମାନ ଲଗେଇଦେବୁ ଯେ ହଁ ଏଇଟା ଏଇଟା ଦିନିକିଆ କରେଣ୍ଟ ନାଇଁ ଏଇଟା ଦି ଦିନିକିଆ କରେଣ୍ଟ ଯିବ। ନାଇ ସେଇଭଳିଆ ଆଉ ମୁଁ ତରବର ହେଇକି ସବୁ ଚାର୍ଜ ଫାର୍ଜ ବସଉଛି। ଆରେ କଣ ମାମୁ କହୁଛନ୍ତି ଆରେ ଏମିତି କଣ ହଉଛୁ ତୁ କରେଣ୍ଟ ଆଇବନି କି। ଓହୋ ତାପରେ ମୋତେ ମନେ ଓହୋ ହୋ ମୁଁ ପୁରୀରେ ଅଛି ପରା ନାଇଁ ଏଟା ସବୁ ଅଣ୍ଡର ଗ୍ରାଉଣ୍ଡ ସିଷ୍ଟମ। ଦେଖିଲା ବେଳେ ସମାନେ ପାଞ୍ଚ ମିନିଟ ପରେ ପଳେଇ ଆଇଲା କଣ। କହିବି ହଁ ବୋଲେ ଏପଟରେ ବୁଦ୍ଧି ଆମର ରହିଯାଇଛି ନା। ହଁ ହଁ ପୁରୀରେ ସବୁ ରଥ ଏଗୁଡା ସବୁ ଯାଉଛି ନା ସବୁ ଅଣ୍ଡର ଗ୍ରାଉଣ୍ଡ ସିଆଡେ। ଅଣ୍ଡର ଗ୍ରାଉଣ୍ଡ କରିଦେଲେ ଗଲା ଆଉ ସେ ବାଉଁଶ ଲଗେଇକି କିଏ ଆଉ ସେ ତାର ଟେକିବ ରଥର ଟାଣିଲା ବେଳେ।
ନା ଖାଲି ବଡଦାଣ୍ଡରେ ସେମିତି ନା ପୁରା ଟାଉନ ସାରା ସେମିତି?
ଅ ନାଇଁ ନାଇଁ ନାଇଁ ବଡ ଦାଣ୍ଡରେ ସେମିତି ଖାଲି ଠିକ କହିଲେ।
ଓହୋ
ଟାଲେଣ୍ଟଟେଡ୍ ଲୋକ ଭାଇନା ତମେ ଯାହା କୁହ ପଛେ। କଥା ଧରି ଦଉଛ ପୁରା।
ନାଇଁ ନାଇଁ ଜାଣିବାକୁ ପଡିବ ନା ଆରେ ଏ ଆମର ବିଜ୍ଞାନଟା କେତେ ଆଗେଇଗଲାଣି ଆଉ ଜାଣିବା କଥାରେ କେତେ ଦୂର ଆଗେଇଛି।
ଆମ ଅଞ୍ଚଳ କେତିକି ଆଗେଇ ଗଲାଣି ନାଇଁ କି ଜାଣିବାକୁ ପଡିବ।
ହଁ ଖାଲି ବଡ ଦାଣ୍ଡରେ ସୀମିତ ଅଛି ନା ପୁରା ଟାଉନ ସାରା ଅଣ୍ଡର ଗ୍ରାଉଣ୍ଡ ହେଇଛି। ଜାଣିଲେ ସିନା
ଯଉ ଆମର ଗ୍ରାଣ୍ଡ ଟ୍ରଙ୍କ ରୋଡ ରୁ ଟିକେ ପାଖେଇଯିବେ ସେପଟକୁ ବଲେ ବି ସେପଟେ ରହୁଛି। ଏଇ ଭଳିଆ ଆଉ ଟିକେ ରହୁଛି ଆଉ କଣ ଆଉ ଏଇ ଭଳିଆ କଥା ଚାଲିଛି। ମୋର ତ ଆଉ ତମର ସେ ଅଞ୍ଚଳର ଲୋକ ଭୋଟ୍, ଫୋଟ ଦଉଛନ୍ତି ନା। ସେମାନେ ଯେତେବେଳେ ସବୁ ଆଉଛି ଆମର ପଞ୍ଚାୟତ ଇଲେକ୍ସନ ହଉ ଲୋକସଭା ଇଲେକ୍ସନ, ବିଧାନସଭା ଇଲେକ୍ସନ, ଏଗୁଡା ସବୁ ଜାଣଛନ୍ତି କି ନାଇଁ ମାନେ ଭୋଟ ଦଉଛନ୍ତି ଦେବାକୁ ଯାଉଛନ୍ତି ତ?
ଭୋଟ ଆଜିକାଲି ସବୁ ଜାଣିଲେଣି। ଗାଁରେ ତ ବେଶୀ ଲୋକ ଏଇ ଯୋଉ ଇଲେକ୍ସନ ହାୱା ଟା ଗାଁ ରେ ଏଇଖା ବେଶୀ ନା ଆଉ। ସହରରେ ଯେତିକି ନୁହେଁ ଗାଁ ରେ ତାର ବେଶୀ ଆଉ। ଇଲେକ୍ସନ ପୂର୍ବରୁ ସଜବାଜ ନେତା ମାନେ ଯୋଉ ପ୍ରକାର ତାର ସବୁ ପ୍ରଚାର, ପ୍ରସାର ଆଉ ଭୋଜି ଭାତ। ତ ଏଇଟା ସବୁ ଗାଁରେ ବେଶି ନା ଭୋଟ ଦଉଛନ୍ତି ନା ଏ ପାଖା ପାଖି ଏ ଚାଳିଶ, ପଚାଶ ପରସେଣ୍ଟ ହଉଥିବ ଭୋଟ ଗାଁ ମନ୍ ଙ୍କ ରେ ପଚାଶ, ପଚାଶ, ଷାଠିଏ ଭାଗ ହଉଥିବ।
ଏ ପଚାଶ ଷାଠିଏ ଭାଗ ବୋଲେ ତ କାହିଁରୁ କଣ ହେଲାଣି। କେତେଟା ସହର ଭାଗରେ ବି ଏତିକି ହଉନଥିବ, ମୁଁ ତ ଦେଖୁଥିଲି ଏଠି ଭୁବନେଶ୍ଵର ରେ ପୁଣି କେତେଥର କମ ମତାମତ ସବୁ ଦେଇଛନ୍ତି ଭୋଟ।
ସହର ରେ ଲୋକ ଦଉ ନାହାନ୍ତି ଏଇ ଏ ଅଳସୁଆ ହେଇକି କେତେ ଜଣ କେତେ ଜଣ ଏଇ କଣ ଦବା କଣ ହଉଛି। ଥିବି ବୋଲି। କିନ୍ତୁ ଗାଁ ରେ ହୁଁ
ଲୋକର ସହରର ଲୋକ ଭୁଣି ସେଇଠି ସହର ରେ ଥିଲେ ତ ସେମାନେ ଯାଇକି ଅଲଗା ସହରରେ ଥିବେ।
ହଁ, ସେଇଟା ବି ହଉଛି। ମୁଁ ତ ଏମିତି କେତେ ଭୋଟ ଦେଇନି ନା ମୁଁ ଯେତେ ବେଳେ ବାହାରେ କାମ କରୁଥିଲି ଭୋଟ ଦବାକୁ ଆସି ପାରେନି ସେ ଭୋଟ ମୋର ମୁଁ ଦେଇ ହଏ ନି। ଏମିତି ଆଉ ସହର ଲୋକ ଯୋଉମାନେ ଗାଁରୁ ବି ସହରକୁ କାମ କରି ପଳଉଛନ୍ତି ସେମାନେ ସେମିତି ଯଦି ପୁରା ଡେଡିକେଟ ମାନେ ପୁରା ଜଣେ ଚାହିଁବ କହିଲେ ଆସିକି ଦେଇପାରିବ ଆଉ କିଏ ପଇସା ଖର୍ଚ୍ଚ କରିକି ଆସିବ ଭୋଟ ଦବ।
ହଁ, ନାଇଁ ଆଜିକାଲି ସବୁ ସେ ପୋଷ୍ଟାଲ ଯୋଗେ ସବୁ ପଠଉଚନ୍ତି ପୁରା ସେମିତି କଣ ହଉଚି ଗୋଟେ ଶୁଣୁଥିଲି। ମାନେ ଦୂର ଜାଗାରେ ଯିଏ ରହୁଥିବ ନିଜର ମତାମତ ଟା ପୁଣି ସେ ପୋଷ୍ଟଲ ଯୋଗ ପୁଣି ପଠେଇ ପାରିବ। ନାଇଁ ମୁଁ ଅମକ
ହୁଁ। ନାଇଁ ମୁଁ ସେଇଟା ଶୁଣିନି ଅବଶ୍ୟ ହେଲୋ। ହେଲୋ।
ହାଲୋ।